ହଉ।
ହାଲୋ।
ଆଉ ଭାଇ ଶୁଛି ନା
ହାଲୋ।
ହଁ ହଁ ହାଲୋ।
ହଁ ଭାଇ ଶୁଭୁଛି।
ନାଇଁ ଡିଟୋ ଏଟା ଟିକେ ଖରାପ ତ ସେଥିପାଇଁ ଟିକେ ଅପ୍ ଡ଼ାଉନ୍ ହୋଉଛି।
ଓହୋ ଆଉ ବର୍ଷା ଦଉଛି ବୋଲି ଆଉ ମୋ ପଟେ ବି ବର୍ଷା ହଉଛି।
ହୁଁ ହୁଁ। ହଁ ଆମ ଏପଟୁ ସକାଳୁ ଲାଗିଛି।
ହଁ। କଣ କରୁଥିଲେ ଓ ମୁଁ ବି ଛାତ ଉପରୁ ବସିଛି। ନେଟୱାର୍କ ନାଇଁ ତ ସେଥିପାଇଁ କି
ହୁଁ।
ହୁଁ ଆଉ କଣ ପଢୁଛନ୍ତି ଆପଣ?
ମୋର ଏଇ ପ୍ଲସ୍ ଥ୍ରୀ ଫାଷ୍ଟ ଇୟରର୍ ଚାଲିଛି।
ବେସି କଷ୍ଟ କଉଠି କି?
ହୁଁ ଚିତଳ।
କଣ କଣ ଶୁଣିବା ଶୁଣାାଗଲା।
ଏପି
ଶୁଣାଗଲାନି କୋଉ କୋଉଠି
ଚିତଳ ଚିତଳ
ଓହୋ କୋଉ ସବୁ କୋଉ ବିଷୟରେ?
ଜିଓଲୋଜି।
ଯିଓଲୋଜି
ଆଉ ତୁମର କଣ ଚାଲିଛି?
ହଁ ମୋର ଏବେ ହେମେଟେ ସରିଛି।
ହଁ।
ଏଜୁକେସ୍ନ ମାଷ୍ଟରସ୍ ଏଜୁକେଶ୍ନ କରିଦେଇଛି ଏବେ। ଦୁଇଟାକୁ ବିଏଡ ଏମଡେ କତି କ
ଆଁ ହଁ।
ଆଉ ଭଲ ମ ମତେ ଭଲ ଅଛନ୍ତି?
ତୋଆ ଆଡେ ସବୁ ଭଲ। ମୋ ଟିକେ ଇ ଚେଞ ହେଲା ତ ଇଏଟା ସିଜିଁନିଟା ମୋର ଟିକେ ଜର ହେଇଯାଇଛି ନହେଲେ ଭଲ।
ଓ ହଁ ହଁ ଏବେ ତ ସମସ୍ତ ଆରୁକୁ ଏଇଟା ହବ।
ହୁଁ।
ତମ ତାର ଏବେ ଆମର ଯୋଉ ଡିଆଁର ଭଟା ହେଇଯାଇଛି ହଏନା ଚାରିଆଡେ ବ୍ୟାପିବି ହୁଏନା। କଣ୍ଡାଗଓରୁ
ସିଜନଟା ଚାଁଛନ୍ତି ଟିକେ ହବ ଆଉ ସମୟେ
ହଁ ବର୍ଷା ବି ପ୍ରବଳ ଦଉଛି ଟିକେ ଧୁଆଡୁଛି ଟିକେ ଦଉଛି ପୁରା ଦିନ ଯା କଲା
ସେ ତଳା ଲଗେଇଥିଲେ ସବୁ ଭାସିଗଲା।
ଓ ତଳା ଲଗେଇଥିଲେ ଏବେ
ବିଲରେ ସବୁ ତଳା ଲଗେଇ ବା ଏ ବିଲରେ ଅଧା ବର୍ଷରେ ଦଉଡୁଛନ୍ତି ସବୁ
ନା ଆମର ଆଜି ଲଗା ହଉଛି ଆଜି ଯାଇଛନ୍ତି ଲଗେଇବାକୁ ସମସ୍ତେ।
ତ ରହିବ ତ ଏଇ ବର୍ଷା ଯାହା ହଉଛି।
ଆଉ କାଲ କାଲି ଶେଷ ଦେଖଉଥିବ ବର୍ଷା କି ମତେ ତ ଲାଗୁନି ଲାଗି ରହିବ ଭଳିଆ ଲାଗୁଛି। ସେ ଦଉଛି ବୁନ୍ଦା ବୁଧା ବର୍ଷା ଦଉଛି ପୁରା ପାଣି ପ୍ରବଳ।
କେନାଲ୍ର ପାଣି ଛାଡ଼ିଦେନ ସରିଲା କେନାଲ୍ରରେ ପାଣି ଛାଡ଼ିନି।
ଚାରିଆଣେ ବର୍ଷା।
ତୁମେ ସେ ପଟେ ଲହେଇଛ ନା?
ହଁ ନଈ ଅଛି କିନ୍ତୁ ଦୂର ଟିକେ ଅଛି ଆଉ ବେଶ ମେ ପାଖରେ ନାହିଁ। ଗର ଆସଲ ଟ ଦୁଟରେ ହଁ ଦଟର ଦ।
ଆମର ଏଇ ଘର ପାଖରେ ନା ପାଣି ଆଇଲାଣି ସବୁ। ଦ ଚାରି ବାଟି ଦେଖିବାକୁ ବସିଛନ୍ତି।
ସେତିକି ବଷାଦ ହଉଛି ପାଣି ପୁରା ବଢିକି ପୁରା ଇ ହେଇଛି।
ହଁ।
ଏଇ ଜର କଣ ମେଡିସି ଫେସିଇ ଖାଇଥିଲେ।
ନା ଅଳ୍ପ ଅଳ୍ପ ଖାଲି ମୁଣ୍ଡ ଟା ଧରୁଛି ଆଉ ନା କ ବନ୍ଦ ହେଇଛି ଆଉ
ସେ ଭାପ ନେଇଯାଆନ୍ତୁ ଆଉ ସେ ଭାପ ନେଇ ଗଲେ ହିଁ ଭଲ।
ହଁ ଭାତ ନେଇଯାଇଥାନ୍ତି ବାହାରକୁ ତ ଯାଇ ହେଉନି ଆମ ଗାଡ଼ି ଚାବି ବି ହଜିଯାଇଛି ଯେମିତି କେମିତି କଣ?
ଆଡି
ପନ୍ଦର ଦିନ ପୂର୍ବରୁ ବନ କ କୋଥିନି ହଜିଯାଇଥିଲେ ଫେର ହଜିଗଲା।
ତାକୁ ଗୋଟେ ବଡ଼ ଲକେଟ ଗୋଟେ ଲଗା ଲଗେଇକି ରଖନ୍ତୁ।
ନାଇଁ ଆଉ ପକେଟ ରେ ରଖିଥିଲି ଘରୁ ଘରୁ କେଉଁଠି ଯାଇନି ସେ ଘରେ ଦୁଇଥର ହଜିଗଲାଣି ପଇସା ଦୁଇଥର ହଜିଗଲାଣି ଏଇ ମାସେ ଭିତରେ।
ଓହୋ।
ହଜୁଛି କିଏ କଳା କାଳି ସାଧନା କରିଦେଇଛି ମୁଁ ଜାଣିପାରୁନି।
ସେ ଘରେ ହିଁ ତାହେଲେ ଥିବ ସବୁ।
ହଁ କେତେ ଖୋଜିବୁ ଖୋଜି ଖୋଜି ପାଗଳ ଆଲେ ବି ପାଉନି।
ଓ ହୋ। ପଇସା ଟା ଗଲା କଲା ଗାଡି ଟା ଯଦି ରହିବନି ସେ ବଡ ହେଇଲା ଗାଡି ଚା
ଫୋନ୍ ନଥରେ ଚଳିଯିବ ଗାଡ଼ି ନଥରେ ବାହାରି ଆସୁଛିି।
ଗାଡ଼ି ନ ଥିବ ବଡ଼ ହଇରାଣ ଏଇ ଦଗୁଡ଼ା ଚାବି ବିନା ଗାଡି ହିଁ ନାହିଁ କିଛି।
ଚାବି ପୁଣି ହଁ ଚାବି ପୁଣି ବନେଇକି ଏମତି।
ବର୍ଷା ଛାଡିନେ ସିନା କଣ କରିବି ବର୍ଷା ତ ସବୁବେଳେ ଧରିକି ରହିଲା।
ହଁ ବର୍ଷା ଯେମିତି କେହି ବାହାରି ପାରିବେନି, କେହି ସ୍କୁଲ ଗୁଡା ବନ୍ଦ ହେଇଯାଉଛି ଆଉ।
ହଁ। ସେ ଜ୍ୱର ହୁଅନ୍ତାନି ଯେଉଁ ଖେଳଟା ବନ୍ଦ ହେଇଗଲା ମାନ୍ଦା ପଡ଼ିଗଲାଣି ଜ୍ୱର ହେଇଯାଉଛି।
ଓହ ହ। ସେ ଦେଖନା ଆଗ ପରା ଇଏ ରହିବ ମଏଶ୍ଚର ବି ଅଛି ଚାରିଆଡେ। ଟିକେ ଯେଦି କୋଉଠି ଫ୍ୟାନ୍
ତୁମେ ଖେଳାଖେଳି କରନା?
ଅ ନା ନା ଆଉ ନାଇଁ ଏଇଠି ପାଖରେ କେହି ଛୁଆ ନାହାନ୍ତି।
ହଁ ଆମର ବି କମିଗଲେଣି।
ଛୁଆ କେହି ତ ଆଗରୁ ନା ଖେଳ ହଉଥିଲା। ଯେତେ ପର୍ଯ୍ୟନ୍ତ ନବମ ଦଶମ ଅଷ୍ଟମ ନବମ ପର୍ଯ୍ୟନ୍ତ ଯଦି ଘରେ ରହୁଛ ହେଲେ ଖେଳିପାରିବ। ଦଶମ ପରଠୁ କେହି ତ ଆଁ।
ହଁ ପ୍ରାୟ ବାହାରକୁ ପଳେଇବେ। ପ୍ରାୟ ନିଜେ ପଢ଼ାପଢିରେ ଲାଗିଲେ। ହୁଁ।
ବାହାର କୁ ପ୍ରାୟ ନହନେ ଘରେ ଆଉ ଯଦି ଗାଁ ରେ ଛୁଆ ଅଛନ୍ତି ସବୁଥେରେ ଚେଞ୍ଜ୍। କିଏ କେ ବର୍ଷ ରହିବ। କେ ବର୍ଷ ରହିବନି।
ହଁ ସିଏ ମୋବାଇଲରେ ରହୁଚନ୍ତି ସେ କୋଉଠି ବାହାରକୁ ଆସୁଛନ୍ତି ସବୁ
ହା ହା ହା ହା ସବୁ ବିନା ଫ୍ରି ଫାୟାର ପବଜି।
ହଁ।
ଏ ଏବେ ତ ସବୁ ପୁରା ସବୁ ଏବେ ଗୋଟେ ଗୋଟେ ବ୍ଲଗର୍। ଗାଁ ଆଁ। ଦାଣ୍ଡ ଅ ତମେ ଚାରିଆଡେ ଉମ୍ ସବୁ ଘରେ ଗୋଟେ ଗୋଟେ ବ୍ଲଗ ଚାଲିଥିବ।
ଏଁ ବ୍ଲଗ୍ କିଛି ଖରାପ ନୁହେଁ କନଫିଡେନ୍ସ ବଢ଼ିବ।
ହଁ ହଁ କିନ୍ତୁ ତା ବଦଳି ନିଜ ଘର ସବୁ ଇଏ ଦେଖେଇଦବା କଥା।
ହଁ ରାତିରେ ଆସିକି ଘରେ ଚୋ ଚୋର ପଶ।
ହା ହା ହଁ ସେମିତି ହିଁ ବଡ ଇଏ ହୁଏ ସାଙ୍ଗେ ସାଙ୍ଗ ଜାଣିଦେବେ ତମ ବିଷୟରେ। ସବୁ ବି ଥିଲ।
କିନ୍ତୁ ସେ ଜିନିଷ କରିବା ପାଇଁ ଲୋକଙ୍କୁ ବହୁତ ସାହସ ଦରକାର ଅଛି।
ସବୁ ଲଗଅନ୍ ନହେଲେ ଯାହାହେଲେ ୟୁଟ୍ୟୁବ ଚ୍ୟାନେଲ ଖୋଲ ପଇସା ହେଇଯାଇଛି। ତାହେଲେ କେହି ବାହାରକୁ ବାହାରି ଙ୍କୁ ବାହାରୁ ହିଁ ନାହାନ୍ତି।
ମୁଁ ତ ଫଟୋ ଚାରଟା ଉଠାଉ ଏତେ ବାଧ୍ୟ ହେଇ, ଏ ସେଗା ଗୋଟେ ପୁରା ଗୋଟେ ଗୋଟେ ଦିନ କେମିତି କରନ୍ତି ମୁଁ ଭାବେ ଖାଲି।
ବ୍ଲଗ୍ କର, ପୁଣି ଇନଷ୍ଟାରେ ଆଡ୍ ଚଲାଅ। ଭଲ ହେଲା କମ୍ପାନୀ ଜିନିଷ ଦେଖା କେତେ କଣ ଧନ୍ଦା। ଆମେ କ୍ୟାମେରା ସାମ୍ନାକୁ ଯିବାକୁ ହିଁ ଡର ଲାଗେ।
ହୁଁ।
କଣ ଫଟୋ କଣ କରିବ?
ସେ କରୁଚନ୍ତି ପୁରା ଯଦି କରନ୍ତେ କି ବର୍ଷେ ବର୍ଷେ ଧରି ସେ ଚାର ଦିନ କରିବେ ବନ୍ଦ।
ହଁ ପଇସା ଆସୁନି ବୋଲି।
ଖାଲି ଟାରେ ନାଁକୁ ଗୋଟେ ଷ୍ଟାର୍ଟ କରିଦେଇ ବନ୍ଦ କରିିଦେବେ।
ଏ ବେଛତ୍ରିଆ ଜିନଷ ଗୁଡାକ ବି ଦେଖଉଥିବେ ସବୁ। ଏଇଟା କଲ ସେଇଟା କଲ।
ହୁଁ ହୁଁ।
ଯେଡାଇ
ହ
ଉଁ ହୁ ତମ ନମ୍ବର ଜଣେ ମତେ ଦେଲେ ହେଲା ମାନେ ତାଙ୍କୁ ଚିନଚ କି ପ୍ରମିଳା କୁ?
ହଁ ହଁ ଆମ ଗାଁ ପିଲା।
ଓହୋ ହୋ, ହଁ ସେ ଆମ ସହିତ ପଢୁଥିଲା ତ।
ତମ ସହିତ ପଢ଼ୁଥିଲେ। କୋଉଠି?
ଇଏ ବଲାଙ୍ଗୀର ରେ।
ବଲାଙ୍ଗୀରି ରେ ତା ମାନେ ଅଲଗା କିଏ ନମ୍ବର ଦେଲେ। ମୁଁ କଇଲି ଆମ ଭାଇ ଜଣେ ସିଏ ମୋତେ କହୁଥିଲେ।
ନା ନା ନା ଜଣେ ଝିଅ ନମ୍ବର ଦେଲେ।
ଝିଅ?
ହୁଁ ହୁଁ।
ଓ ହୋ
ସେ ବୋଧେ ଦୂରକୁ ଅର୍ ଚାରିଆଡୁ, ଏବେ ନମ୍ବର ର ପୁରା ବଣ୍ଟା ଚାଲିଚି ଆଉ।
ନାଇଁ ନା ସିଏ ବୋଧେ ଆମରି ଗାଁ ପିଲା।
ଓହୋ।
ସିଏ ଆମ ଗାଁରେ ସିଏ ଅଛନ୍ତି ଏଇ ଅଫିସରେ ଜଣେ। ସେଇ ସବୁ ଧନ୍ଦା ଚଲେଇଚନ୍ତି ଆଉ। ଏଁ ଆମେ ବି ନୁଖରା ବସ୍ ଚୁ ଟିକେ କଥା ହେଇଗଲେ କଣ ସୁବିଧା ହଉଚି ଉଁ କଥା ହେଇଗଲେ।
ହଁ ଅଁ ଆଚ୍ଛା। ଆ ଯଦି ମିଳ ଯଦି ମିଳୁଚି କଣ ପାଇଁ ଛାଡିବନି।
ହଁ ବର୍ଷା ହଉଚି କୁଆଡୁ କୁ ଯାାଇ ହଉନି ଗପ ବସିକି ସବୁ।
ଖାଲି ଗୋ ପ୍ରୋବଲମ୍ ହଉଚି ରେ ସାରିଲା।
ହଁ।
ମୋର ତ ବଡ କଷ୍ଟରେ କରିଚି ମିଶିକିରି ଟୋଟାଲ ଜମା ଶୁଣା ଯାଏନି କିଛି। ଛାତ ଘରେ ଥିଲେ।
କୋଉ ଉଁ ଯା ଜିନିଷ ଦେଖୁଚି ଏଥିରେ। ଓ ବାହାର ପିଲାଙ୍କ ସାଙ୍ଗେ ଗପିଲା ବେଳକୁ ଯେତେ ଅକ୍ୱାଡ ଲାଗୁନି। ନିଜ ଗାଁ ପିଲାଙ୍କ ସାଙ୍ଗେ ଗପିଲା ବେଳକୁ ଅଧିକ ଅକ୍ୱାଡ ଲାଗୁିଚ୍
ହଁ କଣ? ତମେ ସିମ୍ପ ପୁରା ଇଏ ହେଇକି ପୁରା ଶାନ୍ତଶିଷ୍ଟ ହେଇକି ଗୋଟେ କଥା କହିବ। କିଛି ହ ବାହାର କଥା କହିବନି। ଜମା ପଣି କଥା କଣ କି ଓଡିଆ ବୁ ଓଡିଆ।
ହଁ ମୁଁ ତତେ ଡେଲି ଦେଖୁଚି ତୁ ତ ମତେ ଡେଲି ଦେଖୁଚୁ ମୁଁ ଯୋଉ ଗାଁ ରେ ରହୁଚି ତୁ ତ ସେଇ ଗାଁ ରେ। ତୁ କଣ ମୋ ସାଙ୍ଗ ରେ କଥା ହବୁ ଭଲ କିନା?
ଓ ମାନେ ଗୋଟେ ରୋବଟ।
ହଁ ଏମିତି କଣ ତୁମେ ମତେ ଚିହ୍ନି ନା ମୁଁ ତୁମକୁ କଥା ହେବା କୁ ଅଲଗା ଲାଗୁଚି।
ଉଁ ଅଁ।
ପବନ ଗୁଡ଼ା କଣ ଜୋରି ଦେଲେ।
ବର୍ଷା ଆମ ପଟେ ଏବେ ଜଷ୍ଟ ଟିକ ଖ ଖରା ଉଠେଇଚି ସେ ଖରା ଆଉ କି ନାଇଁ। ଟିକେ ଖରା ଆଉ କଁ ସାଙ୍ଗେ ସାଙ୍ଗେ
ସେଇ ଖରା ତ ଉଁ ଯାହା ହଉ ସେତିକି ଉଠଉଚି। ଆମର ଏଠି ଖାଲି ଟୋପେ ଟୋପେ ଚାଲିଚି।
ତିନି ଦିନ ହେଲା ମାନେ କନ୍ଥା ଫନ୍ଥା ବୁ ଆମର ଉ ଧୋଇ ଦେଇଚନ୍ତି ଟୋଟଲ ଶୁକୁ ହି ନାଇଁ। ମଶାରୀ କନ୍ଥା ସବୁ ଧୁଆ ହେଇଯାଇଚି।
ଘୋଡ଼େଇହବାକୁ ଭାରି ଅସୁବିଧା ହଉ ଥିବ ତ।
ହଁ ଯେ ବେଡ ସିଟ୍ ଘୋଡେଇ ହେଇକି ଶୋ।
ବେଡ଼ସିଟ୍ ସମ୍ଭାଳୁଚି?
ନା ପା। ସେ ଥଣ୍ଡା ଏପଟେ ଘର ଭିତରେ ଫ୍ୟାନ ଚଲେଇକି ଶୁଖେଇତେ ପଡୁଚି କପଡା ଗୁଡ଼ାକୁ।
ହଁ।
ଆଉ ତେ ରୁମ ଭିତରେ କପଡା ଶୁଖେଇଲେ ସେଇଠି ତ ଶୋଇତେ ଶୋଇବାକୁ ହିଁ ପଡିବ ନା?
କାଲି ତ ଏତେ ଥଣ୍ଡା ହେଲା ମୁଁ ଗଦି ତଳେ ପଶି ଗଲି।
ଆଚ୍ଛ ଥଣ୍ଡା ଲାଗିବ ଏବେ ଚାରିଆଡେ ସବୁବେଳେ ପବନ ବର୍ଷା ପବନ ତ ପବନ ଦଉଚି। ଉ।
ଆ ସେ ଏକ୍ସରସାଇଜ ମେକ୍ସରସାଇଜ କରନ୍ତି। ସିଏ ବି ସେଆ ଦେହଟା ଭଲ ଲାଗୁନି ଇଚ୍ଛା ହଉନି। ନହେଲେ ଟିକେ ଦେହଟା ଗରମ ରୁହନ୍ତା।
ହଁ ଏବେ ତ ବାହାରି ହବବି ସକାଳୁ କୁ ଟିକେ ବାହାରିବି। କହିବୁ ବାହାରିବନି।
ହୁଁ। ଆଉ ତମେ ବୋଲବମ୍ ବୋଲବମ୍ ଯାଅନି?
ହଉ ହଉ ଭାଇନା ଧନ୍ୟବାଦ୍
ହଁ।